ହଁ ହ୍ୟାଲୋ ହଁ କେମିତି ଅଛ?
ହଁ ଭଲ ଅଛି ତମେ କେମିତି ଅଛ?
ହଁ ହଁ ବଢ଼ିଆ ବଢ଼ିଆ ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କ କୃପା। ଏଇ ମୁଁ ଆମର ଟିକେ ସଦର ମହକୁମାର ଆଡେ ଗୋଟେ ଆମର ଜଣେ କକା ଲେଖାହେବେ ତାଙ୍କ ସାନ ପୁ ପୁଅର ବ୍ରତପ୍ରନୟନ ଥିଲା ତ
ଆଚ୍ଛା ଆଚ୍ଛା ଆପଣ ତାହେଲେ ଯାଇଛନ୍ତି ଆପଣ ସେଇଠିକି।
ହଁ ହଁ ଆପଣଙ୍କ ଘରକୁ ବି ନିମନ୍ତ୍ରଣ ଯାଇଥିଲା କିନ୍ତୁ କଣ କରିବା ଆପଣ ତ ଠକିକି ରହିଗଲେ।
ହଁ ଟିକେ ଆଚ୍ଛା ଆଚ୍ଛା ଆପଣ ତାହେଲେ ଗଲେ ମୁଁ ଶୁଣିଥିଲି କଣ ଆପଣ ଯିବେନି କହୁଥିଲେ।
ହଁ ମୁଁ ଏ ଏଇଟା ଆପଣ କେମିତି ଜାଣିଲେ ଯେ ମୁଁ ଯିବିନି ବୋଲି?
ଏଇଟା ଆପଣଙ୍କ ପିତାଶ୍ରୀ ଫୋନ କରିକିନା କହୁଥିଲେ କି ଆପଣ ଯିବାକୁ ମନା କରୁଛନ୍ତି ବୋଲି।
ଆଚ୍ଛା ଆଚ୍ଛା କେବର କଥା ଏଇଟା ମାନେ କାଲି ନା ଆଜି କହୁଥିଲେ।
ଏ ମାନେ ମୁଁ ଆଜି ସକାଳୁ ଶୁଣିଲି କି ଆପଣ ଯିବେନି ବୋଲି କହୁଥିଲେ।
ହଁ ହଁ ବିଶ୍ୱାସ କରିବେନି ମୁଁ ସେହି ସମୟ ଯାଏଁ ଯିବିନି ବୋଲି ଭାବିଥିଲି କିନ୍ତୁ ତାପରେ ଟିକେ କାମ ପଡ଼ିଗଲା ଟିକେ ଫୁଲ ଆମର ସଦର ମହକୁମା ପ୍ରତି ତ ଆମର ଟିକେ ଲୋଭ ଆପଣ ଜାଣିଛନ୍ତି କହୁଭଳିଆ ଅଛି। ତଁ ଭାବିଲି ଚାଲନ୍ତୁ ଗୋଟେ ଗାଡି ତ ଯାଉଛି। ହଁ ହଁ ମୋ ଜୀବନ ପ୍ରାଣ ତ ସବୁ ଏଇଠି ଆଉ କଣ କରିବା ଆମର ଯେଉଁ ବନ୍ଧୁମାନେ ସବୁ ଅଛନ୍ତି
ସେତେବେଳେ ଶୁଣିଲି ଆପଣ ନାଇଁ କରୁଛନ୍ତି ମତେ ବି ଟିକେ ବିଶ୍ଵାସ ହେଲାନି କି ଆପଣ କେମିତି ନାଇଁ କରିପାରିଲେ।
ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ନିହାତୀ ନିଶ୍ଚିନ୍ତ ଆପଣ ଠିକ୍ ଠିକ୍ ଭାବେ ଆପଣ ଇଏ କରିଥିଲେ କିନ୍ତୁ ତାପରେ ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ଟିକେ ଭାବିଲି ଯେ ନାଇଁ ଟିକେ ଯିବା ହେରି ଗୋଟେ ଦିନ ଯାଇକି ପଳେଇ ଆସିବା କାରଣ ଆମର ଏଇତ ଆମର କଣ ମହାବିଦ୍ୟାଳୟଟି ବି ତ କିଛି ଠିକ୍ ଠିକଣା ରହୁନି ସେ ବର୍ଷା ହେଲେ ବନ୍ଦ ହେଇଯାଉଛି। ତେଣୁ ଭାବିଲି ଯାଇକି ଟିକେ ବୁଲି ଦେଇକି ପଳେଇ ଆସିବା। କାମ ବି ଟିକେ ଅଛି ତ ଟିକେ ହଁ ନାଇଁ ନ ଖୋଲୁ ମୁଁ ତ ସେଇଟା ଚାହୁଁଛି। ମହାବିଦ୍ୟାଳୟ ନ ଖୋଲୁ ବନ୍ଦ ହେଇଯାଉ ସମ୍ପୂର୍ଣ୍ଣ ଭାବେ ମୁଁ ସେତିକିରେ ଖୁସି ଏ ଜଉ କରୋନା ଆମର ଯେମିତି ମର ଆ ସ୍ନାତକୋତ୍ତର ଇଏଟି ସରିଥିଲା ଏହି କୋର୍ସ ଟା ସେମିତି ହିଁ ସରିଯାଉ ମୁଁ ଆଶା କରୁଛି।
ହଁ ଆପଣଙ୍କ ଆଶା ପୂରଣ ହଉଛି। କାରଣ ଆମ ମହାବିଦ୍ୟା ବିଦ୍ୟାଳୟର ହଁ ଧୀରେ ଧୀରେ ହଉଛି ଆମ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆପଣଙ୍କ ଆଶା ପୂରଣ କରିବାରେ ବହୁତ ପ୍ରୟାସ କରୁଛନ୍ତି।
ହଁ କେମିତି?
ମାନେ ଧରନ୍ତୁ ଟିକେ ଘଡଘଡି ବିଜୁଳି ମାରିଲା ବର୍ଷା ହେଲା ତ ସେ କହୁଛନ୍ତି ଯେ ଏତେ କଷ୍ଟ କରିକି ଆସନ୍ତୁନି।
ହଁ ହଁ ଠିକ୍ ସେ ଆ କିନ୍ତୁ ତାଙ୍କର ଏଇ ଯୋଉ ଭଲ ବଡ ପଣିଆ ଟା ମତେ ବହୁତ ଭଲ ଲାଗେ।
ହଁ।
ସରକାରଙ୍କ ତରଫରୁ ସିନା ଟିକେ ଶେଷ ସମୟରେ ଟିକେ ନୋଟିସ ଟା ଆସୁଚି। କିନ୍ତୁ ତାଙ୍କେ ତୁରନ୍ତ ନୋଟିସ୍ ଦେଇ ଦଉଛନ୍ତି ସେଇଟା ବହୁତ ଭଲ ଲାଗୁଛି।
ନିଶ୍ଚୟ ସିଏ ସବୁଥିରେ ଆଗଭର। ହୁଁ।
ହଁ ସେତିକରେ ସେ ଧୂରନ୍ଧର ଯେ।
ହଁ।
ହଁ ଭଲ କଥା ଆମୁକୁ ଟିକେ ଘରେ ରହିବାର ଟିକେ ସୁଯୋଗ ଦୋଉଚନ୍ତି। ଆମେ ତାଙ୍କ ପାଖରେ ପ୍ର ପରୋକ୍ଷ ଭାବରେ ଆମେ ଚିର ଉପକୃତ ହେଇକି ଅଛୁ ଆମେ।
ହଁ, ଆଉ ପାଣିପାଗ ସବୁ କେମି ତି ଅଛି ସଦର ମହକୁମାରେ?
ବାଟରେ ଆସିଲା ବଳେ ଟିକେ ଖାଲି ଝିପିଝିପି ଟିକେ ବର୍ଷା ଟିକେ ହେଲା କିନ୍ତୁ ଆମେ ସୁରକ୍ଷିତ ଭାବରେ ଆସି ଗଲୁ ଆଉ ମୁଁ ଆଶା କରୁଛି ମଧ୍ୟ ଆମର ଯୋଉ ଆଉ ପିତାଶ୍ରୀ ମାନେ ଆଉ ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ ଆମର ଯୋଉ ଆସିଥିଲେ ସବୁ ଗୁରୁଜନ ମାନେ ସେମାନେ ମଧ୍ୟ ସୁରକ୍ଷିତ ଭାବରେ ଯାଇକି ପହଞ୍ଚି ଯାଇଥିବେ ମୁଁ ଆଶା କରୁଛି। ଆମେ ଭୋଜିିଭାତ ଟିକେ ଖାଇଦେଲୁ। ହଁ ହଁ ଆମେ ଏଇଠି ବ ବସବାସ୍ କରିବା ପାଇଁ ହିଁ ଆସିଗଲୁ, ଆସିଛି ବୋଲି ଆମେ କଣ ଫେରିଯିବୁ ଗୋଟେ ଦିନ୍ ରେ।
ହଁ ସୁ ଯାହା ହେଲେ ବି ଗୋଟେ ତିନି ଚାରି ଦିନ୍ ନ ରହିଲେ ମନ ଭରିବନି।
ଆଜ୍ଞ ଆଜ୍ଞା ଠିକ୍ ଠିକ୍ ନାଇଁ ତିନି ଚାରି ଦିନ ନାଇଁ ଚେଷ୍ଟା କରୁଛି କାଲି ଗୋଟେ ଆମର ଏଇ ଯୋଉ ଜିଲ୍ଲାପାଳଙ୍କ ଅଫିସ୍ ରେ ଟିକେ କାଗ କାର୍ଯ୍ୟକ୍ରମ ଅଛି, ସେଟା ଟିକେ ସାରି ଦେଇକି ଆମେ ଯିବୁ ଭାରି ଆଉ, ଆଁ ହାଁ। ତ ଶେଷ ମୁହୂର୍ତ୍ତ ଯାଏ ମୁଁ ସମ୍ପୂର୍ଣ୍ଣ ଭାବେ ଭାବିିନଥିଲି ଯେ ଆସିବି ବୋଲି। ତାପରେ ଟିକିଏ ଭାବିଲି ଏ ଗାଡ଼ି ତ ଯାଉଛି କିଏ ଗୋଟେ ମେମ୍ବର କମିଗଲେ ବୋଲି ଶୁଣିବାକୁ ପାଇଲି।
ହଁ, ହଁ ତେଣୁ ଆପଣ ଜଏନ୍ ହେଇଗଲେ ଆଉ।
କିନ୍ତୁ ଆମେ ଜଏନ୍ ହେଇଗଲୁ ଆଉ, ଆ ଗାଡିଟି ଦେବି ତ ବୋହୁତ୍ ସା ତାରା ଜାଗା ଥିଲା। ତ ପଳେଇ ଆସିଲୁ ଆଉ, ହଁ ଆଉ ବାଟ ସାରା ଆସିଲା ବେଳେ ତ ସବୁ ଯେହେତୁ ଶିକ୍ଷକ ବୃନ୍ଦ ସବୁ ବସିଥିଲେ, ଆଉ ଖାଲି ତ ମୁଁ ତାଙ୍କ ସବୁ କଥା ଶୁଣୁ ଥିଲି ମୁଁ ପୁରା ମୁକ ସାକ୍ଷୀ ପଲ୍ଟି ଯାଇଥିଲି ଆଉ ଖାଲି ସବୁ ମାନେ ତିକି ସବୁ ଅଁ ସି-ସି-ସି ସିକ୍ ସୈଖିକ ବିଷୟରେ ସବୁ ଆଲୋଚନା ସବୁ ଥିଲା।
ଆପଣଙ୍କ କାନ ଆଜି ପୁରା ତାହେଲେ ପବିତ୍ର ହୋଇସାରିଥିବଣି।
ନାଇଁ ଏମିତି କିଛି ମୋ ସହ ସୁ ବିଶେଷ ଅସୁବିଧା ହେଲାନି ଆଲୋ ଏଇସବୁ ଜିନ୍ଷ ସହିତ ଆମେ ଆ ପରିଚିତ ହେଇଗଲୁଣୁ, ମୁଁ ସବୁ ଜାଗାରେ ଆଜିକାଲି ଖାପ ଖୁଆଇ ଦିଏ। ଚଳି ଯାଉଚେ ହଁ ବୁଢା ହେଇଗଲେଣି ନା ଧୀରେ ଧୀରେ, ବୟସ ବି ହେଇଗଲାଣି। ଏ ତେଣୁ ବୁଢା ଲୋକ ମାନେ ସବୁ ପରିସ୍ଥିତିରେ ଖାପ ଖୁଏଇ ଦିଅନ୍ତି ନିଜକୁ।
ଓହୋ ତାହଲେ ଆପଣ ମାନୁଛନ୍ତି ଆପଣ ବୁଢା ହେଇଗଲେଣି ବୋଲି।
ହଁ, ହଁ ଆମେ ତ ବୁଢା ହେଇଗଲୁଣି ବୃଦ୍ଧପାରାୟେ ଲୋକ ଆମେ ଆଉ ଆପଣମାନେେ ସିନା ଯୁ ଯୁବ ବାହିନୀ ଆମର ବୟସ, ଶକ୍ତି, ସମର୍ଥ୍ୟ ସବୁ ଆପଣଙ୍କ ପାଖରେ ଭରପୁର୍ ହୋଇକି ଅଛି।
ଆପଣ ବିବାହ କେବେ କରୁଛନ୍ତି କଣ?
ନାଇଁ ଏମିତି ହିଁ ବୃଦ୍ଧର ଅବର୍ନତି ବୟସରେ ପହଞ୍ଚିଲୁଣୁ, ଆଉ କଁ ବିବାହ କରିବୁ।
ନାଇଁ ନାଇଁ ଆମ ମାନେ ଆମର ଏ ଏପଟେ ଏଇ ଅ ନାଇଁ ନାଁ ଆମ ଏପଟେ ଏଇ ବୟସରେ ବିବାହ କରନ୍ତି ତ ସେଥିପାଇଁ ଟିକେ ପଚାରିଲି ଆଉ।
ହଁ ମାନେ ଦେଖିବାକୁ ଗଲେ ମୋର ବିବାହ ବୟସ ସେମିତି କିଛି ଯାଇନାହିଁ, ମୁଁ ଏବେ ମଧ୍ୟ ଚାହିଁଲେ କରିପାରିବି।
ହଁ ତେଣୁ ଆମେ ଚାହୁଁଛୁ ଯେ ଆପଣ ବି ବିବାହ କରନ୍ତୁ ଆଉ ଗୋଟେ ଭୋଜି ଭାତ ଗୋଟେ କରନ୍ତୁ।
ଶୁଣନ୍ତୁ ଆପଣଙ୍କ ଯଦି ଭୋଜି ଭାତ ଆଉ ଟିକେ ନାଚ ଗୀତ ଦର୍କାର ବୋଲେ ତାର ଆୟୋଜନ ମୁଁ କରିଦେଇ ପାରିବି। ସେଥିପାଇଁ ଆପଣ ମୋତେ କଁ ପାଇଁ ବକରା ବନଉଛନ୍ତି।
ନାଇଁ ନାଇଁ ଆପଣଙ୍କୁ ବିବାହ କ ହେଲେ ସେ ସେଇଟା ଟିକେ ଅଲଗା ମଜା ଲାଗିବ ନା।
ନା ନାଇଁ ମିଛି ମିଛି କା ଗୋଟେ ବିବାହ କରିଦବା ସେମିତି ହେଲା।
ହଁ ସେଇଟା ବି ଚଳିବ ଯେ।
ହଁ। ଗୋଟେ ମୁଁ ବୃକ୍ଷକୁ ବିବାହ କରିଦେବି କିନ୍ତୁ ଆଉ ସମସ୍ତ ଜିନିଷ ସମାନ କରିଦବା ହେଲା। ଭୋଜି ଭାତ ଟିକେ କରିଦବା ନାଚ ଗୀତର ଟିକେ ଆୟୋଜନ କରିଦବା ଡିଜେ ଟିକେ ଡାକିଦବା। କିନ୍ତୁ ମୁଁ କୌଣସି ଝିଅକୁ ବିବାହ କରିବିନି ଗୋଟେ ବୃକ୍ଷକୁ ବିବାହ କରିଦେବି। ହୁଁ କାରଣ ବୃକ୍ଷ ହିଁ ଆମର ଅମୂଲ୍ୟ ସମ୍ପଦ।
ହଁ ଠିକ ଅଛି ତାହେଲେ ବି ଚଳିବ।
ହଁ ହଁ ହଁ। କାରଣ ଆପଣଙ୍କର ଗୋଟିଏ ଦିନର ଗୋଟିଏ ଦି ଦିନର ସୁଖ ପାଇଁ। ବୁଝିଲା ନା ଗୋଟିଏ ଦି ଦିନର ଆପଣଙ୍କ ସୁଖ ପାଇଁ ଯୋଉ ମୁଁ ଜୀବନ ସାରା ଯୋଉ ପେଶୀ ହେବି। ନା ମୁଁ ସେଇଟାକୁ ଚାହୁଁନି ବୁଝିଲେ। ତେଣୁ ମୁଁ ମନସ୍ଥ କରିଛି ଯେ ଗୋଟେ ମୁଁ ସନ୍ନ୍ୟାସ ଜୀବନ ପା ନେଇଯିବି। ଏମିତିରେ ବି ଆମର ଜଣେ ବହୁତ ଅତି ନିକଟ। ସମ୍ପର୍କୀୟ ଜଣେ ଅଛନ୍ତି ସେଇ ଲାଇନ ରେ। ତ ମୁଁ ଭାବୁଛି ତାଙ୍କ ପାଖକୁ ଯାଇକି ତାଙ୍କ ଶରଣରେ ଜୀବନ ଯାପନ କରିବି ଆମର। ଉତ୍ତରାଖଣ୍ଡ କିମ୍ବା ହିମାଳୟ ପଳେଇବି।
ଆଛା ଏଇଟା ବି ଗୋଟେ ଭଲ ଆପଣଙ୍କର ଗୋଟେ ଭଲ ଉମ୍। ଡିସିସନ ଗୋଟେ ଆପଣ ନେଇଛନ୍ତି ହଁ।
ହଁ ହଁ ଆପଣ କଣ ଓଡିଆ ଲୋକ ହେଇକି। କି ତୁମେ ଏବେ ଓଡିଆ ହାଁ ଉତ୍ତୀର୍ଣ ହେଇକି ଆସିଛ। ଆଉ କେମିତି ଆଗକୁ ତମେ ସେଇ ଯୋଉ। ଆ ପ୍ରଶାସନିକ ସେବାର ରେ ପରୀକ୍ଷା ଗୁଡା ଦବ କେମିତି କଁ କରିବ। ଏବେଠୁ ସିନା ତମକୁ ଚେଶ୍
ଆପଣଙ୍କଠୁ ଆମେ ଏ ପ୍ରଶିକ୍ଷଣ ନବୁ ସେଇଥିପାଇଁ।
କି କଥା ଆମ ପାଖରେ ଆମକୁ କଣ ଜଣା ଆଜ୍ଞା ଯେ ଆମେ କଁ କହିବୁ। ଆଁ ତୁମେ ଗୋଟେ ଆଗରୁ ଆଗକୁ ଯାଇକି ଗୋଟେ ଆଗ ଧାଡ଼ିର ପ୍ରଶାସନିକ ସେବା ଅଧିକାରୀ ହେବ ହାଁ।
ସେଥିପାଇଁ ଆପଣ ଓଡିଆ ଆମକୁ ଶିଖେଇ ଦେବେନି।
ହଁ ହଁ ଆମକୁ ତ ଯାହା ଓଡ଼ିଆ ଆସୁଛି।
ଆପଣଙ୍କୁ ଆସିଲା ଭଳିଆ କାହାକୁ ଆସୁନି।
ଆଚ୍ଛା ଆଚ୍ଛା।
ହଁ।
ହଁ ଦେଖାଯାଉ କଣ ଚାଲିଛି ଆଉ। ଆଉ କଣ ଖାନା ପିନା ଆଜି ହେଇଥିଲା ଆମେ ତ ଭୋଜି ଖାଇକି ପେଟେହେବ ଅଛୁ। ସେ ସବୁ ଗୋଟେ ଜଲଜିିରା ପାଣିଟେ ବି ହେଇଥିଲା ସିଏ ଟିକେ ଖାଇଦେଲୁ। ଆଉ ଆମର ଅନ୍ୟାନ୍ୟ ସମ୍ପର୍କୀୟ ମାନେ ଆସି
ନହେବାକୁ ବି ଖାଇକି ଆସିୁଛନ୍ତି ହାରି।
ହଁ ହଁ ହଁ ସବୁ ସବୁ ସବୁ କରା ହେଇଛି ନା ସିଷ୍ଟମ ସବୁ କରା ହେଇ ଯାଇଛି।
ଆଛା ଆଛା ଆମର ଭାତ ଡାଲି ଭଜା ଏମିତି ହେଇଥିଲା ଆଉ।
ଆଚ୍ଛା ଆଚ୍ଛା ଆସିଥିଲେ ଏଠି ଖାଇଥାନ୍ତ ତ ଟିକେ। ହାଁ ପନିର ଟିକେ ହେଇଥିଲା ଭାତ ଟିକେ ହେଇଥିଲା ଭାତରେ। ଭାତରେ ଟିକେ ମକା ପଡ଼ିକି ବଢ଼ିଆ ହେଇଥିଲା ଭୋଜି ଟିକେ ଖାଇଥାନ୍ତ ଆସିଲନି ତମେ।
ଯାଇଥାନ୍ତି ଯେ ଆମର ଆଜି ଗୋଟେ ଅଲଗା କାର୍ଯ୍ୟକ୍ରମ ରଖ ପାଖରେ ଥିଲେ ପିତା ମାତା
ଆଚ୍ଛା ଆଚ୍ଛା ଆଚ୍ଛା ତେଣୁକରି ସେମାନେ ମଧ୍ୟ ଆସିପାରିଲେ ନାହିଁ ନାଇଁ କି
ହଁ ତେଣୁ ସେମାନେ ଗଲେନି ଆଉ ସେମାନେ ନଗଲେ ଆମେ ବି ଯାଇପାରିବୁନି
ହୁଁ ହୁଁ ଆଉ ଆମର କକା ଆସିଥିଲେ ତୁମ ଘରକୁ ତାହେଲେ
ହଁ ଯେ ଆସିଥିଲେ।
ତୁମେ ଅବସ୍ଥାନ ଥିଲ ସେଇ ସମୟରେ ଯଉ ସମୟରେ ଆସିଥିଲେ।
ଆଜ୍ଞା କିନ୍ତୁ ମୁଁ ତାଙ୍କୁ ଦେଖା କରିନି କାରଣ ଦେଖା କରିବା ଅବସ୍ଥାରେ ମୁଁ ନଥିଲି ସେଇ ସମୟରେ।
ଆଚ୍ଛା ଆଚ୍ଛା ମୁଁ ବୁଝିପାରିଲି ହଁ ହଁ ହଁ ଠିକ୍ ଠିକ୍ ଠିକ୍। ଭଲ ସେ ଗୋଟେ ମିତ୍ରଭାଷୀ ଲୋକଟିଏ।
ହଁ।
ସମଗ୍ର ଶିକ୍ଷା ଅ ଅଞ୍ଚଳ ଆମର ଜିଲ୍ଲାର ଯେତିକି ସବୁ ଶିକ୍ଷା ବିଭାଗରେ ସବୁ ଅଛନ୍ତି ବହୁତ ସାରା ଲୋକ ଆସିଥିଲେ। ଆଉ ମୁଁ ମଧ୍ୟ ଜାଣିଥିଲି ଯେ ସବୁ ସେଇ ଭଳିଆ ସବୁ ଲୋକ ଆସିଥିବେ କାରଣ ଆମର ସଦର ମହକୁମାରେ ହଉଛି। ଛି ଭୋଜି ଟେ ବୋଲେ ନିହାତି ଭାବେ ଯେ ଯେତିକି ସବୁ ଅଛନ୍ତି ସବୁ ଆସିକି ଯିବେ ଆଉ।
ହଁ ସବୁ ଶିକ୍ଷକ ଗୋଷ୍ଠୀ ସବୁ ଯାଇଥିବେ ଆଉ।
ହଁ ହଁ ହଁ ଆଉ ଆମର ଅନ୍ୟାନ୍ୟ ସମ୍ପର୍କୀୟ ମାନେ ମଧ୍ୟ ସବୁ ଆସିଥିଲେ। ସେମାନଙ୍କ ସହିତ ମିଶିଲି ଟିକେ ଭେଟିଲି ଭଲ ଲାଗିଲା ସାନ ଭଉଣୀ ଆଉ ମୋର ସହକାରୀ ମାନେ ମୋ ସହିତ ସହ ଥିବା ଆ ଭ୍ରତା ବୃନ୍ଦ ସବୁ ଆସିଥିଲେ।
ହୁଁ ହୁଁ ଏ ପ୍ରକାର ବନ୍ଧୁ ମିଳନ ହେଲା ଆପଣଙ୍କର ଆଜି ଆଉ।
ହଁ ହଁ ହଁ ହଁ ବନ୍ଧୁ ମିଳନ ବନ୍ଧୁ ମିଳନ ଏବେ ଚାଲିଚି। ସେତେବେଳେ ସେଇଠି ଭ୍ରାତା, ଭଗିନୀ ମିଳନ ହେଇଥିଲା।
ଆଚ୍ଛା ଆଚ୍ଛା।
ହଁ ବନ୍ଧୁ ମିଳନ ଟା ଆଜି ରାତ୍ରିରେ ହବ ଆମର। ସବୁ କିଏ କୋଉ ସବୁ କାର୍ଯ୍ୟ କ୍ଷେ ତ୍ରରେ ସବୁ ଅଛନ୍ତି ନା ସବୁ ରାତ୍ରିରେ ଆସିବେ ଗୋଟେ କୁକୁଡ଼ା ଟିଏ ଅଣା ହବ କିମ୍ବା ଗୋଟେ ମାଛଟିଏ ଅଣାହବ। ତାକୁ ଟିକେ କାଟିକି ଟିକେ ବେସର କରିକି ଗୋଟେ ଭୋଜି ଟିଏ କରିକି ଖିଆ ହବ ଆଉ।
ଆଚ୍ଛା ଆଚ୍ଛା।
ଏଇ ତ ପୁଅମାନଙ୍କ ଜୀବନରେ ଏ ଟିକେ ଟିକେ ସୁଖ ମିଳୁଛି ଆଉ କଣ। କରିବା ଏତେ ସାରା ଟେନସନ୍ ମଧ୍ୟରେ। ହଁ ହଁ। ତେଣୁକରି ଆମେ ସୁଦୂର ଏତେ ଦୂରରୁ ଆମେ ଧାଇଁ ଆସୁଛୁ ଟିକେ।
ଆଜି ତାହେଲେ ଆପଣ ଆପଣଙ୍କର କାର୍ଯ୍ୟ କରିବେ ଯେମିତି ଯୋଉ ଗାଈ କୁକୁର ମାନଙ୍କୁ ସବୁ ଖାଇବାକୁ ଦେବେ ସେଠି
ହଁ ଆଜି କରାହବ ନା ହଁ ଆଜି ଆଶା ହେଇଚୁ ମାନେ ଆଜି କରାହେବ ନା ଆଜି ଗୋଟେ ବିରାଟ ବଡ ଆମେ ଯେତିକି ସବୁ ଆମେ ଆ ଆମର ଯେତିକି ସବୁ ଦାନି ବୃନ୍ଦ ଅଛୁ ସେଇ ମୁଖ୍ୟ ହଁ ମୁଖ୍ୟ ଗ୍ରୁପ ଟିରେ ତ ତାର ସବୁ ମେମ୍ବର ଆମେ ଏଇଠି ଅଛୁ ତ ସମସ୍ତେ ଆଜି
କଣ କଣ ଖାଇବାକୁ ଦିଅନ୍ତି ଆପଣ।
ଏଇ କିଛି ନାଇଁ ଚୁଡା ଗୋଟେ ଆଣୁଚୁ ଭାରି ଆମେ ଗୋଟେ ଆଠଶହ ଟଙ୍କା ଦେଇକି ଆମର କୋଡିଏ କିଲୋ ଗୋଟେ ଚୂଡ଼ାଟେ ନେଇ ଆସୁଛୁ।
ଆଚ୍ଛା।
ତ ଗୁଡ ଟିକେ ଗୁଡ ତ ଆମର ସେ କିଲୋକୁ ଚାଳିଶ ଟଙ୍କା ପଚାଶ ଟଙ୍କା ପଡୁଚି ଆମେ ଟିକେ ହଲସେଲ ରେ ଆଣୁଚୁ ହରି ଯେହେତୁ ଆମର ଟିକେ ଚିହ୍ନା ଲୋକ ଅଛନ୍ତି। ହୁଁ ତ ଏଇ ସବୁ ଘାଣ୍ଟିକି ଏଇଟା ଆମର ଗାଈ ମାନଙ୍କୁ ଦେଇ ଦଉଚୁ। ଆଉ କୁ କୁକୁରମାନଙ୍କ ପାଇଁ ଆମର ଆମର କେକ୍ ଫ୍ୟାକ୍ଟ୍ରି ଯୋଉ ଅଛି ସେଇଠୁ ଆମେ ଶସ୍ତାରେ ଏ ଯୋଉ ଗୁଣ୍ଡ ଗୁଣ୍ଡ ସବୁ ପାଉରୁଟି ଗୁଡ଼ା ଥାଉଛି ସେଗୁଡ଼ା ସେମାନେ ଶସ୍ତାରେ ଦେଇଦଉଛନ୍ତି ଦଶ ଟଙ୍କା ପୁଡ଼ା କରିକି ଗୋଟେ ଗୋଟେ ସେଗୁଡ଼ା ଆଣିକି ସେମାନଙ୍କୁ ଦେଇଦଉଛୁ ତା ସହିତ ଆମେ କଣ କରୁଚୁ ସେ ଯୋଉ ଚୁଡା ଗୁଡ ବି ଯୋଉ ପକା ହଉଛି ତାହିଁରେ ଟିକେ କ୍ଷୀର ବି ମିଶେଇ ଦଉଛୁ। କ୍ଷୀର ମିଶାଇ ଦେଲେ ସେ କ୍ଷୀର ର ବାସ୍ନାରେ କୁକୁରମାନେ ସେଟାକୁ ଚାଟିକି ଖାଇ ଦେଉଛନ୍ତି।
ଓହୋ ମାନେ ଗାଈ ବି ଖାଇବେ ବଳକା ହେଲେ କୁକୁର ବି ଖାଇଦେବେ।
ହଁ ହଁ ହଁ କୁକୁର ମାନେ ବି ଖାଇଦଉଛନ୍ତି କିନ୍ତୁ ତାଙ୍କୁ ଟିକେ ସେ ବାସ୍ନା ଦର ଦରକାର ଆଉ ଆମେ ତ ଆମିଷ ଦେଇପାରିବୁନୁ ଯେ ଗୋଟେ ଜୀବକୁ ହତ୍ୟା କରିକି ଆଉ ଗୋଟେ ଜୀବକୁ ଖାଇବା ଏଇଟା ତ ଆମର ସମଗ୍ର ଯେତିକି ସବୁ ହଁ ହଁ ନାଇଁ ନିଜେ ମଧ୍ୟ ଆମେ ଛାଡି ଦେଇଛୁ। ଗତକାଲିଠାରୁ ଆମେ ଛାଡ଼ିଦେଲୁ ସ
ଆଚ୍ଛା ଆଜି କିନ୍ତୁ ରାତିରେ ଗୋଟେ କୁକୁଡା କାଟିକି ଆପଣ ଖାଇବେ।
ହଁ ଆଜି ଖାଇଦେବୁ କିନା ଆଜିଠୁ ଆଉଥରେ ପୁଣି ଛାଡ଼ିଦବୁ ନା ଇଏ ଆଉ କିଛି ଦିନ ପାଇଁ ଚାଲିବ। ଆମର ଏଇ ସ ସମ୍ପୂର୍ଣ୍ଣଟା ଯେଉ ସମ୍ପୂର୍ଣ୍ଣ ଶଦ୍ଦଟା ଆମେ ୟୁଜ୍ କରୁଛୁ ଏଇଟା ରାତି ବାରଟା ଯାଏଁ ହିଁ ରହୁଛି।
ଆଚ୍ଛା ଆଚ୍ଛା ତାପରେ ଆଉ ଥରେ ବଦଳି ଯାଉଛି।
ହଁ ହଁ ହଁ ସେଇ ଭଳି ସେଇ ଭଳି। ଛାଡିଦବା ମୋର ତ ମନସ୍ଥ ଅଛି ଛାଡିଦବା ପାଇଁ ହେଇଥିପାଇଁ ମୁଁ ଟିକେ ଆ ସେଇଥିପାଇଁ ଟିକେ ଟିକେ ଛାଡୁଛି ଦେଖିବା ଛାଡିଦବା ଆଉ। ତୁ ତୁମେ ଖାଉନ ନା ତୁମେ ଖାଉନ ନା? ଆଚ୍ଛା ଆଚ୍ଛା ନା ଆମେ ତୁମଠୁ ନିଶ୍ଚିନ୍ତ ଭାବେ ଏଇ ଜିନିଷଟି ଗୋଟେ ଶିଖିବୁ ଆମେ ମଧ୍ୟ